ଲୋ ହାଲୋ
ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା।
କଁ କରୁଚ?
ମୁଁ ଏଇଠି ରୋଷେଇ କରୁଚି।
ଆଉ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ ତୋ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ମୁଁ ଏଠି ରୋଷେଇ କରୁଚି ସନ୍ତୁଳାା
କେଜିି
ଆଜି ରୁଟି ଆଉ ପୋଟଳ ଆଳୁ ରସା ଆଉ ସନ୍ତୁଳା।
ଆରେ ବା ବଢିଆ ଆଉ କୋଉ ସନ୍ତୁଳା କେମିତି କରୁଚ?
ଏଇ ସଜନା ଛୁଇଁ ବଡି ଦେଇକି ସନ୍ତୁଳା ମାନେ ଆଳୁ ଆଉ ବାଇଗଣ କଖାରୁ ଭଣ୍ଡା ବା ଆଉ ଟମାଟ ଦେଇକି ତାକୁ କାଟିକି ପ୍ରେସର୍ ରେ ଗୋଟେ ସି ଟି ଦେଇଦେଲି ଆଉ ସଜନା ଛୁଇଁ ଅଲଗା ଟିକେ ସିଜେଇକି ରଖିଥିଲି କାହିଁକିନା ସଜନା ଛୁଇଁ ଟା ପ୍ରେସର୍ ରେ ଟିକେ ଫିଟିଯିବ ତ ସେଥିପାଇଁ ଆଉ ଓ ତାପରେ କଡେଇରେ ସିଏ ସିଝି ଗଲା ପରେ କଡେଇ ରେ ଟିକେ ସୋରିଷ ତେଲ ଆଉ ତାପରେ ପଞ୍ଚ ଫୁଟଣ ଟିକେ ଛୁଙ୍କ ଦିଆହବ ତାପରେ ଟିକେ ଭୂର୍ସୁଙ୍ଗା ପତ୍ର ଶୁଖିଲା ଲଙ୍କା ଦେଇକି ଯୋଉ ରସୁଣ ଆଉ କଞ୍ଚାଲଙ୍କା ଟିକେ ଛେଚା ଟା ରଖିଥାଏ ସେ ଛେଚା ଟାକୁ ତା ଦେହରେ ଛୁଙ୍କ ଦେଇଦିଏ। ସେ ଟିକେ ହାଲକା୍ ଟିକେ ଭାଜି ହେଇଗଲା ପରେ ତାପରେ ଯୋଉ ପ୍ରେସର୍ ରେ ଯୋଉ ସିଜେଇକି ରଖିଥାଏ ଯୋଉଟା ସେଟାକୁ କାଢ଼ିକି ପକେଇଦିଏ ତା ଦେରେ ଛୁଇଁ ଆଉ ଆମର ବିରି ବଡ଼ି ହେଇଥାଏ ଘରେ ହେଲା ମୋ ବୋଉ ତିଆରି କରିକି ଦିଏ ବିରି ବଡ଼ି ସେ ବଡି ଟାକୁ ତା ଦେହରେ ପକେଇଦିଏ ତାପରେ ତା କୁ ଟିକେ ଗୋଟେ ମିନିଟ୍ ମାନେ ଯୋଉ ଅଧିକ ହାଇ ଫ୍ଲେମ୍ ରେ ତାକୁ ଦେଇକି ଫୁଟେଇ ଦିଏ ତାପରେ ବନ୍ଦ କରିଦିଏ ହେଇଗଲା ସନ୍ତୁଳା ଆଉ ଆଉ ସେଇଟାକୁ ଗରମ ଗରମ ଭାତ ସହିତ ଖାଇଲେ ବଢ଼ିଆ ଲାଗେ ସେଇଟା ମୁଁ ପାଣି ସନ୍ତୁଳା କରୁଚି।
ହଁ ହଁ ବଢ଼ିଆ ଆଉ
ହୁଁ ଆଉ ତୁ କଣ ଖାଇଲୁ?
ମୁଁ ଖାଇଲି ଭାତ ଡାଲମା ଆଉ ଭଜା ହେଇଥିଲା କୋବି ଆଳୁ ଭଜା ଆଉ ପାମ୍ପଡ଼।
ହଁ ହଁ ଯାଆ ହଉ ଆଉ ଆଜି କଲେଜ ଯାଇଥିଲୁ।
ହଁ ଏଠି କଲେଜ ଯାଇଥିଲି ଆଉ ଡ୍ୟୁଟି ଗଲିିନି। ଡ୍ୟୁଟି ନଯାଇ କି ନା କେଇଟା ଆମର ନଅଟା ତିନିରୁ ଶୋଇବି ଏଗାରଟାରେ ଉଠିବି। ଏଗାର ଟାରେ ଉଠିକି ନା ପୁଣି ବସିଲି ପାଣି ପାଣି ପିଇଲି ଆଉ ନିଦ ଲାଗିଯାଇଥିଲା ଆଉ ସେଉ କଲେଜରୁ କ୍ଲାସ ହେଲା ବା ତାର ଗୋଟେ କ୍ଲାସ ହେଲା ମୁଁ ଆଜି ଟିକେ ଡେରିରେ ଯେହେତୁ ଉଠିଥିଲି ମୁଁ ଆଜି ଟିଫିନ୍ ଟା ନେଇନଥିଲି।
ମୁ ବାହାରେ ଦହିବରା ଖାଇଲି ଆଉ ଦହିବରା ଖାଇଲି ତାପରେ ପୁଣି ସେକେଣ୍ଡ କ୍ଲାସ୍ ହେଲା ଯେଉ ନିଦ ସେକେଣ୍ଡ କ୍ଲାସ୍ ରେ ଖାଇ ସାଇଲା ପରେ ସେଇ ଛଅଟା ପାଞ୍ଚେ ଦଶଆଡକୁ ଆସିଲି ଆଉ
ଅ ହଁ ଆଉ ଆଜି ଟିଫିନ କଣ ନେଇକି ଯାଇଥିଲୁ କଲେଜ କୁ।
କିଛି ନେଇନଥିଲି ଟେ ନିଜେ ଉଠିଲି ତ ନେଇନଥିଲି ବାହାରେ ଦହିବରା ଖାଇଲି ଦହିବରା ଖାଇଲି ମଉସା ଭଲସେ ବନେଇକି ଦେଇଥିଲେ। ପାମ୍ପଡ ଫାମ୍ପଡ ପଖି କିଣା ଭଲ ସେ ଦେଇଚନ୍ତି।
ଆଉ କଞ୍ଚାଲଙ୍କା ଚକଟିକି ଆଣି ଦେଇଥିଲେ ନା ନାଇଁ
ହିଁ କଞ୍ଚାଲଙ୍କା ଲୁଣ ବିଟ ଲୁଣ ପକେଇକି ପୁଦିନା ପତ୍ର ପକେଇକିନା ଦହି ପାଣି ଦେଇଥିଲେ ବଢ଼ିଆ ଲାଗୁଥିଲା ଭଲ।
ହୁଁ। ଆଉ ଲାଷ୍ଟେକୁୁ ଟିକେ ସେଓ ଆଉ ଛଣା ସେଓ ଆଉ ଟିକେ ପିଆଜ ଆଣିଲୁ ନା ନାଇଁ ମାଗିକି। କି ମୋଉ ସାଙ୍ଗ ଟୁ।
ହଁ ଛଣା ସେଉ ପିଆଜ ଆଉ ଟିକେ ମକା
ହୁଁ ହୁଁ ବଢିଆ ଲାଗିଥିବ ଆଉ।
ପୁରା ଟେଷ୍ଟି ପୁରା ସ୍ଵାଦିଷ୍ଟ।
ହଁ ହଁ।
ଆଉ କାହ୍ନା ଭାଇ ଆସିଲେଣି?
ହଁ ସେ ଆସିଲଣି ମୁଁ ଏବେ ଖାଇବା ଆ ଗରମ କରୁଛି ଆଉ ସନ୍ତୁଳା ଛୁଙ୍କ ଦେବି। ଗରମ ଗରମ ଖାଇଵୁ।
ଓ ହୋ ଆଚ୍ଛା।
ହଁ ଆଉ ଆଉ ଆଉ କଣ ଖବର? ବର୍ଷା ହେଇଛି ତମ ଘର ଆଡେ।
ହଁ ଆଜି ସ ସକାଳୁ କାଳେ ଜୋରେ ବର୍ଷା ହେଉଥିଲା। ଆଉ ମୁଁ ତ ଓଦା ହେଇକି ପୁରା ଗଲି କଲେଜେ।
ଏବେ ତ ବର୍ଷା ଦିନ ଆସିଲା ସବୁବେଳେ ବର୍ଷା ହବ ଆଉ। ଗୋଟେ ରେନ୍ କୋଟ୍ କିଣିଦବୁ ଆଉ।
ହଁ ଦେଖିବା ଗଲେ ମାର୍କେଟେ। ବଜାର ଗଲେ କିଣିଦବା।
ଆଉ, କାଲି ଯିବୁ ପୁଣି କଲେଜ୍?
କଣ?
କାଲି ପୁଣି କଲେଜ୍ ଯିବୁ?
ହଁ, କାଲି କଲେଜ୍ ଯିବି। ଆମର ପୁଣି ଗୋଟେ ମ୍ୟାଡ଼ମଙ୍କର ଆକ୍ସିଡେଣ୍ଟ ହେଇଯାଇଛି ଯେ ଆଉ
କେନ୍
ହଁ ଏମିତି ସେ ଯାଉଥିଲେ ସ୍କୁଟିରେ, ଅଟୋଟା ତାଙ୍କୁ ବାଡ଼େଇ ଦେଲା ଯେହେତୁ ଅଟୋଟା ତାଙ୍କୁ ବାଡ଼େଇଥିଲା। ତାଙ୍କର ତିନିଟା ଆଙ୍ଗୁଠିରୁ କାଣି ଆଙ୍ଗୁଠି ଟା କଟି ଯାଇଛି। ଆଉ, ଆଉ ଦିଟା ଆଙ୍ଗୁଠି ଖାଲି ପୁରା ଜଏଣ୍ଟ ହେଇଛି ମାଂସ ସହିତ।
ବହୁତ କଷ୍ଟ।
କାଲି ଚାକିର ଛାଡ଼ିଲେ, ଆଜି କାମ ପାଇଁ ଆସିଥିଲେ। ଆଉ ସେ କଣ ହେଲା ଆଉ, ତରତରରେ ଆଉ।
ଓ, ହଁ। ଆଜିକାଲି ତ କେତେ ସାରା ଦୁର୍ଘଟଣା ଘଟୁଛି ଖାଲି ଆଉ କଣ କରିବା?
ହଁ, ଦୁର୍ଘ ଟଣା ହଁ ବା, କଣ କରିବା ଆଉ।
ହଁ, ଆଉ ଥନ୍ ନା ବର୍ଷା ହେଇକି ଥଣ୍ଡା ଲାଗୁଛି ନା ଗରମ ଲାଗୁଚି।
ନାଇଁ ନାଇଁ ଥଣ୍ଡା ଲାଗୁଛି। ପୁରା ଶାନ୍ତି ପୁରା ଶୋଇବ ଯେ ଉଠିବ ଏକାଥରେ ସ କାଳ ପାଞ୍ଚ ଘଟିକାରେ।
ହଁ, ହଁ ସ କାଳୁ ପାନ୍ସଟାରୁ ଉଠିକି ଯାଉଚୁ କଲେଜ୍?
ସକାଳେ ପାନ୍ସଟାରେ ଉଠିବି, ଉଠିକିନା ଅ, ବା ସବୁ ବୁ ନିତ୍ୟ କର୍ମ ସାରିବି। ନି ତ୍ୟକର୍ମ ସାରିକି ସ୍ନାନ ଯିବି, ଶୌଚ ହେବି। ଆଉ ସବୁ ହେଇକିନା ର-ବସ୍ତ୍ର ପରିଦ୍ଧ୍ୟା ଆଉ ଅ, ଆଉ ଧୂପ ଆଳତି କରିବି।
ହ
ତାପରେ ଅ, ଘରୁ ବାହାରିବି। ଯାତ୍ରା ଅଭିମୁଖେ ବାହାରିବେ। ହଁ କରେ।
ଯା ହଉ। ଯାହା ହୋଉ ଏତେ ସବୁ କରିକି ଯାଉଛୁ। ବଢ଼ିଆ ଆଉ। ଆଉ ଆଉ କଣ ଖବର କହ? ଆଉ କୁଆଡ଼େ ବୁଲିବାକୁ ଯାଇନୁ?
କଣ? ଅ, ନାଇଁ କୁଆଡ଼େ ଯାଇନି ବୁଲିବାକୁ।
ଆଉ ରଜରେ ଖାଲି ଗାଁକୁ ହିଁ ଯାଇଥିଲ?
ହଁ ରଜରେ କେବଳ ଗାଁକୁ ଯାଇଥିଲି, ସେତିକି ଆଉ ତ ଯା
ହଁ, ହଁ ଆଉ ରଜରେ ସବୁ ରଜ ମହୋତ୍ସବ ପଡୁ ଥିଲା ଏପଟେ ଯାଇଥାନ୍ତ ନା ଆଉ?
ମହୋତ୍ସବ ପଡ଼ୁଥିଲା ଆଉ ଆମର। କେତେ ଜାଗାରେ କଣ ସବୁ ହଉଥିଲା ମୋତେ ଭାରି ଇଚ୍ଛା ଟିକେ ଷ୍ଟାଡିୟମ୍ ଯାଇକିନା ସେଠି ଗୋଟେ ବଢ଼ିଆ ମୋମୋ କୋଲ୍ଡ କଫି ଆଉ ଥଣ୍ଡା ପାନୀୟ। ଆଉ ଚାହା ଏସବୁ ଟିକେ ଟେଷ୍ଟ କରିବା କରିବାର ଥିଲା। ଅଛିବା ସମୟ ହେଲେ ନିହାତି ଯିବା ଆଉ। ସେଇ ସାଇଡ୍ ବୁଲାବୁଲି ଟିକେ କରିକି।
ମୋର ବି ଇଚ୍ଛା ହଉଛି ଟିକେ ମୋମୋ ଖାଇବା ପାଇଁ। ହେଲେ ଏତେ ବେଳ ହେଲାଣି ଆଉ କଣ ମମୋ ଖାଇବା?
ମୋମୋଟା ବି ଭଲ ଦେଉଛି ବା। ଆ ତିରିଶ ଟଙ୍କାରେ ସାତଟା ନା ଛଅଟା ଦଉଛି ତା ସାଙ୍ଗରେ ଚଟନି ସବୁ ପ୍ରକାରର ଦଉଛି। ହେଲା ଆଉ। ରାଗ ଦଉଛି ଧଳା ଚଟଣି ଦଉଛି ନାଲି ଦଉଛି ଆଉ ଗ୍ରୀନ୍। ନୀଳ କଲର୍ ଚଟଣି ଦେଉଛି।
ଯା ହଉ ଆମର ଏପଟେ ତ ଦଉନି ଆଉ। ମୁଁ କେତେବେଳେ ଗଲେ ମତେ ଖାଇବାକୁ ଦବୁ ହେଲା।
ହଁ ହଁ ନିଶ୍ଚିତ।
ହୁଁ ଆମର ଏପଟେ ଖାଲି ଗୋଟେ। ଗୋଟିଏ ଖାଲି ଚଟଣି ଦଉଛି ଯୋଉଟା କଞ୍ଚା ଲଙ୍କା। ଟମାଟୋ ପାଚିଲା ଲଙ୍କା ଆଉ ଟମାଟୋର ଯୋଉ ଚଟନି ଟା ଆଉ କିଛି ଦଉ ଆଉ ମିଅନିଜ ଦଉଛି ବାସ୍ ସେତିକି ଆଉ କିଛି ବି ଦେଉନି।
ହଁ ଭଲ ଆଉ କାଲି କଣ ଶୁଖୁଆ ଖାଇବ?
କାଲି ହଁ କାଲି ଶୁଖୁଆ ଖାଇବୁ ଆଉ କିଛି ଆମିଷ ଆଣିବୁ ନାହିଁ। ଆଉ ମା ମାସ ଶେଷ ତ ହାତ ପୁରା ଟାଇଟ୍। ଆଉ ସେଥିପାଇଁ ଆଉ ଶୁଖୁଆ ଅଣ୍ଡାରେ କାମ ଚଳେଇଦବୁ ଆଉ କାଲି ଭାବିଛୁ ଶୁଖୁଆ ଆଣିକି କାମ ଚଳେଇଦବୁ। ଆଉ ଶୁକ୍ରବାର ଟିକେ ଅଣ୍ଡା ଆଣିକି କାମ ଚଳେଇଦବୁ ଆଉ ରବିବାର ଦେଖିବା ଆଉ।
ହଁ।
ହଁ ମୁଁ ତ ଭାବୁଥିଲି ଟିକେ ଚିକେନ ଆଣିକି। ମୁଁ ଗୋଟେ ମୁଁ ଗୋଟେ ଜାଣିଛି ବନେଇବା ସେଇଟାକୁ କୁହନ୍ତି ଚିକେନ ତାୱା। ହେଲା ସେଇଟା ଟିକେ ବନେଇବାକୁ ଇଚ୍ଛା ଯେ। ଦେଖିବା କଣ ହଉଛି ଆଉ? ନହେଲେ ମୁଁ ରବିବାରେ ବନେଇବି ଆଉ। ହୁଁ ସେଇଟା କେମିତି ବନାନ୍ତି କହିବି?
କେମତିି?
ସେଇଟାକୁ ମାନେ ଚିକେନ୍ ଟାକୁ କଣ କରିବ ନା? ଦହି ଆଉ ଯାହାବି କିଛି ମସଲା ଗୁଣ୍ଡ ରଖିଛ। ଆଉ ଅଦା ରସୁଣ ପେଷ୍ଟ। ଆଉ ପିଆଜକୁ ଟିକେ ସରୁ ସରୁ କାଟିକି ସବୁ ଗୋଳେଇକି- ଗୋଟେ ଜାଗାରେ ପନ୍ଦରରୁୁ କୋଡିଏ ମିନିଟ୍ ପାଇଁ ଛାଡିଦବ। ଆଉ ଚିକେନ୍ ଟା ପୁରା ଛୋଟ ଛୋଟ ଟିକେ ପିସ୍ ହେଇଥିବା ଦରକାର ଯେମିତି- କି ଜଲଦି ହେଇପାରିବ ସିଝି ପାରିବ। ଆଉ ତମର ଗୋଟେ ଯଦି ପ୍ୟାନ ଥିବ ନନଷ୍ଟିକ ର ସେଇ- ତରେ ଟିକେ ବହୁତ ଭଲ ହବ ଯଦି ବି ନାହିଁ ଦେନ୍ କଡେଇରେ ବି ହେଇପାରିବ ହେଲା। ତ ସେଇ କଡେଇରେ କଣ କରିବ ନା ଅଳ୍ପ ଟିକେ ତେଲ ନେଇକି ସେଇ ଯୋଉଟା ମ୍ୟାରିନେଟ ହେଇଥିବ- ପ୍ୟାନ ରେ ସେଟାକୁ ପକେଇବ ତାକୁ ପୁରା ବା ମାନେ ସ୍ଲୋ- ଫେମ ଫେଲ୍ମ ରେ ସେଡାକୁ ରାନ୍ଧିବ। ତାପରେ ସିଏ ଅଳ୍ପସ୍ ହଁ ତାପରେ ଟିକେ ହଁ ମାନେ ଅଳ୍ପ ସମୟ ଦଶ ମିନିଟରେ ଦଶ ମିନିଟ କି ଅତିିବେଶୀରେ ପନ୍ଦର କୋଡିଏ ମିନିଟ ରେ ସେ ସେ ଟିକେ ସିଝି ଗଲେ ହେଲା ତା ଉପରେ କ୍ୟାପସିକମ କୁ ସରୁ ସରୁ ଲମ୍ବା ଲମ୍ବା କରି କାଟିକି ରଖିଥିବ ଅ ସେଇଟାକୁ ତାପରେ ପକେଇବ ସେଇଟାକୁ ଟିକେ ଏପଟ ସେପଟ କରିକି ଉପରେ ଟିକେ ଧନିଆ ପତ୍ର ଆଉ ଟିକେ ଗରମ ମସଲା ଦେଇକି ତାକୁ- ଟିକେ ଛାଡିଦବା ଆଉ ଟିକେ ସୋୟା ସସ୍ ଟିକେ ପକେଇଦେ-
ହଁ ହେଇଗଲା।
ହଁ ସେ ହେଇଗଲା। ତାପରେ ଆଣିକି ତାକୁ ଗରମ ଗରମ ରୁଟି ସାଥିରେ ତାକୁ ଖାଇବ।
ହଉ ଆଉ।
ହଉ ହଉ ଧନ୍ୟବାଦ।